ହାଲୋ।
ହାଲୋ।
ହାଲୋ।
ଶୁଭ ସକାଳ।
ଶୁଭ ସକାଳ ।
କେମିତି ଅଛନ୍ତି?
ଭଲ ଅଛି, ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଲ ଅଛି ମୋ ସାଉଣ୍ଡ ଶୁଭାଯାଉଛି ନା ଠିକ ସେ? ନାଇଁ ମୁଁ ସକାଳୁ ତ ଆଜି ବି ପ୍ରବଳ ବର୍ଷା ହେଇଚି ମୁଁ ତ ସକାଳୁ ମାନେ ପାଞ୍ଚଟାରେ ଉଠିକି ସବୁବେଳେ ମାନେ ଦୌଡ଼ା ଦୌଡ଼ି ଏକ୍ସରସାଇଜ୍ କରିବା ପାଇଁ ଯାଏ କିନ୍ତୁ ଆଜି ତ ପ୍ରବଳ ପ୍ରବଳ ବର୍ଷା ହଉଛି ଗାଁରେ। ସେଥିପାଇଁ କୁଆଡେ ଯାଇ ହେଲାନି ବର୍ଷା ଯେତେ ମାତ୍ରାରେ ହେଲା ଯେ ମାନେ ପୁରା କାଦୁଅ ହେଇକି ବାହା ମୁଁ ବି ବାହାରୁନି ଆଉ ବାସ ଉଠିକି ଦାନ୍ତ ଫାନ୍ତ ଘସିକି ଫ୍ରେଶ ହେଇକି ଖାଇଛି ଆଉ ଜଳଖି ବନେଇଥିଲି ମୁଁ ପୁରୀ ବନେଇଥିଲି ତରକାରୀ ବନେଇଥିଲି ଆଉ ହର୍ଲିକ୍ସ ବନେଇଛି ତମେ
ମୁଁ ବସିଚି। ହଁ ମୁଁ ଖାଇଲିଣି ଉଁ ହର୍ଲିକ୍ସ୍ ବିସ୍କେଟ, ରୁଟି, ଆଉରି ଆଉ କିଛି ନାହିଁ।
ଆଛା ଆଉ ପାଠପଢା କେମିତି ଚାଲିଛି ତମର?
ହଁ ଭଲ ଚାଲିଛି। ଆଉ ଆପଣ କେତେବେଳେ ପଢୁଛନ୍ତି?
ନାଇଁ ମୋର ତ ଗ୍ରାଜୁଏସନ ସରିଲା ମୁଁ ଏଇନେ ମାନେ କମ୍ପିଟେଟିଭ ପାଇଁ ହିଁ ମାନେ ମୋର ପ୍ରିପାରେସନ ଟା ଚାଲିଚି ଆଉ ଦେଖିବା ଆଗକୁ କଣ ହଉଛି ଭଗବାନଙ୍କ ଆଶୀର୍ବାଦ ଥିଲେ ନିଶ୍ଚୟ ଗୋଟେ ସଫଳତା ମଣିଷ ହେ ପାରିବିନି ନିଜର ବି ବହୁତ ପରିଶ୍ରମ ମୁଁ କରୁଛି ପାଠ ପଢାକୁ ନେଇକି ହୁଁ । ଭାବୁଛି ଜୀବନର ତ ଗୋଟେ ଲକ୍ଷ୍ୟ ଅଛି ଯେ ନାଇଁ ଗୋଟେ ଶିକ୍ଷକ ହେବି ଆଉ ମୁଁ କାହିଁକି ନା ଛୋଟ ବେଳୁ ହିଁ ଯେତେବେଳେ ଆମକୁ ଶି ମାନେ ଶିକ୍ଷ ଶିକ୍ଷକ ପ ପାଠ ପଢାନ୍ତି ମାନେ ନିଜେ ଗୋଟେ ଖୁସି ଲାଗେ ଯେ ଗୋଟେ ଶିକ୍ଷକ ପାଇଁ ବୋଲି ଆମେ ଶିକ୍ଷିତ ହେଇକି ବ ବଡ଼ ମଣିଷ ହେଇପାରୁଚୁ। ଏମତି ମୋର ବି କିଛି ମାନେ କି ମାନେ ଆଗ୍ରହ ଅଛି ଯେ ମୁଁ ବି ଶିକ୍ଷକତା କରିକି ଛୋଟ ଛୋଟ ଛୁଆଙ୍କୁ ଶିକ୍ଷା ଦେଇ ମାନେ ତାଙ୍କୁ ଉନ୍ନତି ଧରଣର କରିପାରିବି ଆଉ ଶିକ୍ଷା ଦେଇପାରିବି। ହୁଁ ହୁଁ ହୁଁ ହଁ। ଆପଣଙ୍କର ସେଆଡେ ବର୍ଷା ହଉଚି ନା ନାଇଁ? ହଁ କଣ ବୁଲାବୁଲି କରିବା ପାଇଁ ଯାଉଛନ୍ତି ନା ନାଇଁ?
ହଁ ଯିବି ଆଜି ଗୋଟେ ମୋର ସାଙ୍ଗର ଦିଦିର ମ୍ୟାରେଜ ଉଁ ବାହାଘର ଅଛି ତ ସେଟା ପାଇଁ ଯିବି ସେଠିକୁ ବୋଲି ଭାବୁଚି ଆଉ।
କାରରେ ଯିବ?
ହଁ ବର୍ଷା ଛାଡିଲେ ଯିବି ଆଉ।
ଆଛା ଦୂର ନା ପାଖ?
ହଁ ପାଖଟା।
ଆଚ୍ଛା ଆଛା ତାହେଲେ ବହୁତ ମଜାମସ୍ତି କରିବ ଆଉ ବାହାଘର ଯଦି ଅଛି କହିଲେନି।
ହଁ।
ଆଉ କେବେ କୁଆଡେ ବୁଲିବା ପାଇଁ ଯାଇଛନ୍ତି ନା ନାଇଁ ଏମତି ବାହାରକୁ ଫ୍ୟାମିଲି ସହିତ ପରିବାର ସହିତ ହଉ କି ସାଙ୍ଗସାଥି ସହିତ ହଉ ଏମିତି କେବେ ଯାଇଛ?
ହଁ ମୁଁ ଯାଇଛି। ପୁରୀ ଯାଇଥିଲି ପୁରୀ ଯାଇଥିଲି କୋଣାର୍କ ଯାଇଥିଲି। ତାପରେ ବ୍ରରହପୁର ସାଇଡ ରେ ବି ବହୁତ ଜାଗା ଏମି ପ୍ଲେସ ଅଛି। ସେଠି ବୁଲିବାକୁ ଯାଇ ଥିଲି ବହୁତ ଜାଗା ମୁଁ ବୁଲିଛି ଏମିତି। ଆଉ ମୋ ଆଣ୍ଟି ଘରକୁ ଯାଇଥିଲି ଯେ ସେ ପଡେ ବହୁ ମାନେ ବହୁତ ୱାଟର ଫଲ ଯାକ ବୁଲିଛି। ଏନଜୟ କରିଛି ଆଉ ଆସିଛି। ଆଉ ଆପଣ କୁଆଡେ ବୁଲିବାକୁ ଯାଇଥିଲ?
ତ ମାନେ ସାଙ୍ଗସାଥି ସହିତ ବି ବୁଲିବାକୁ ଯାଇଛି ତାପରେ ଘର ଲୋକଙ୍କ ସହିତ ବି ବହୁତ ମାନେ ମାନେ ମନ୍ଦିର ଅଛି ପୁରୀ ମନ୍ଦିର ଯାଇଥିଲି ପୁରୀ ତ ଜାଣିଥିବେ ଆପଣ ସେଠି ବଡ ଠାକୁର। ମାନେ ପ୍ରସିଦ୍ଧ ଭଗବାନ ସମଗ୍ର ଭାରତରେ କଣ ପୁରା ଭାର ବାହାରେ ସମଗ୍ର ପୃଥିବୀରେ ସେଠି ମଧ୍ୟ ବୁଲିବା ଯାଉଥିଲା ଆଉ ପୁରୀ ଭୁବନେଶ୍ଵର ଗଲେ ବି ବହୁତ ଜାଗା ମ ଅଛି ମାନେ ପାର୍କ ଅଛି ତା ନନ୍ଦନକାନନ ଯାଇଥିଲୁ ଆଉ ଲିଙ୍ଗରାଜ ମନ୍ଦିର କୋଣାର୍କ ମନ୍ଦିର। ବହୁତ ଜିନିଷ ଯାଇଥିଲେ ମାନେ ଉଁ ଘର ଲୋକ ସହିତ ଗଲେ ବି ବହୁତ ମଜାମସ୍ତି କରିକି ଆସିଛୁ ସାଙ୍ଗସାଥି ସହିତ ବି ଯାଇକି ତାପରେ ଭୋଜି ନୂଆ ବର୍ଷ ଭୋଜି ବି କରିବା ପାଇଁ ଏମତି ଯାଉ ବେଳେ ବେଳେ ବାହାରକୁ ବି ଯାଉ ଆମ ଆଖ ପାଖ ବି ଆମ ଉଁ ବହୁତ ମାନେ ସୁନ୍ଦର ସୁନ୍ଦର ଜାଗା ଗୁଡା ଅଛି ୱାଟର ଫଲ ଜଳ ପ୍ରପାତ ଗୁଡାକ ଅଛି ସେଠିକି ମଧ୍ୟ ଯାଇଥାଉ ଭୋଜି କରିବା ପାଇଁ ଆଉ
ହୁଁ ହୁଁ।
ହୁଁ ବହୁତ ମଜା ଲାଗେ ମାନେ ତାଙ୍କ ସାଥି ଆମ ଘରେ ସମସ୍ତେ ଅଛନ୍ତି ବାପା ମା ଭାଇ।
ହୁଁ ହୁଁ।
ତମର ଘରେ କିଏ କିଏ ଅଛ ତମ?
ଆମର ସମସ୍ତେ ଅଛନ୍ତି ମୋ ବାବା ମମି ଆଉ ଉଁ ସାନ ଭାଇ ଭାଇ ଆହୁରି ଜେଜେମା ଜେଜେ ବାବା ସମସ୍ତେ ଅଛନ୍ତି।
ହୁଁ ହୁଁ।
ଆମ ଜେଜେମାର ଦେହ ଏବେ ଖରା ଯାଇଗଲା।
ଆଚ୍ଛା ଆଚ୍ଛା ହଁ ହଉ ଯତ୍ନ ଯଦି ନେବ। କହିଲେ କାଳକ୍ରମ ଅନୁସାରେ ତ ବୟସ ବଢିବା ସହିତ
ହ
ଦେଖ ହେଲେବି ଛୋଟ ଛୋଟ ଛୁଆର ବି ଏବେ ମାନେ ପୁଷ୍ଟିକର ଖାଦ୍ୟ ଖାଇଲେ ବି ସାର ଦିଆ। ଖାଦ୍ୟ ଆମେ ଖାଉଛୁ ନା ସେଥିପାଇଁ ତ ଦେହ ଖରାପ ହଉ ଆଉ ସେମାନଙ୍କର ତ ବୟସ ହେଇଯାଇଥିବଣି ବୟସ ପାଖରେ ତ କଣ କି ଧୀରେ ଧୀରେ ସମସ୍ତେ ମଧ୍ୟ ଖରାପ ହଉଛି। ଉଁ।
ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ପ୍ରାୟ ଭଲ ଅଛନ୍ତି ବର୍ତ୍ତମାନ କୁ ଦେଖିବାକୁ ଗଲେ ଠିକଠାକ୍ ଅଛନ୍ତି। ଆଉ ଚାଷ ବାସ ଆରମ୍ଭ ହେଲାଣି ନା ନାଇଁ ତମ ସେପଟେ?
ହଁ ଆରମ୍ଭ ହେଲାଣି।
କଣ କଣ ଚାଷ ରହିଛି?
ଧାନ ଚାଷ ହେଲାଣି ଆହୁରି ଆମ ବାରିରେ ଲଗା ହେଇଛି ପନିପରିବା କେତେ।
ଆଚ୍ଛା କଣ କଣ ଲଗେଇଛ?
ବାଇଗଣ ତାପରେ କଣଜି ସେ ବିନ୍ସ ଝୁଡ଼ଣ ଶାଗ ଲ
ଆଚ୍ଛା ଆଚ୍ଛା ଆଚ୍ଛା ହଁ ହଁ ହଁ। ହଁ ନାଇଁ ନିଜେ ଲଗେଇକି ଖାଇବା ଟା ହିଁ ବହୁତ ଭଲ ପା
ମକା ଲଗା ହେଇଚି ଆଉ କଣସେ ଆଉ କଣ କଣ ସବୁ ଲଗା ହେଇଛି ଆଉ
କାହିଁକି ନା ବାହାରୁ ଯଦି ଆମେ କୌଣସି ପନିପରିବା କିଣିକି ଆଣୁ ସେଇଟା ତ ଜାଣିଥିବେ ସାର ଖାଦ୍ୟ ଗୁଡାକ ସବୁ ଖାଲି ଦେଖିବାକୁ ବହୁତ ବଡ ବଡ ହାଇବ୍ରିଡ ଥିବ କିନ୍ତୁ ସେଇଟା ସବୁ ସାର ଦେଇକି ବଡ କରାଯାଏ ମାନେ ଯୋଉ ଜିନିଷ ଟା ଛଅ ମାସ ରେ ସେମାନେ ସେଇଟା ଦି ମାସରେ କରିଦିଅନ୍ତି ଆଉ ବଡ ହେଇଗଲେ ବିକ୍ରି କରିଦିଅନ୍ତି। ନାଇଁ ଘରେ ବି ଏମିତି ଛୋଟ ଯଦି ଜମି ଥିବ ବୋଲେ ସେଟାକୁ ବାଡ଼ ଦେଇକି କଣ କି ବିଭିନ୍ନ ପ୍ରକାର ବାଇଗଣ ଆଳୁ ଟମାଟୋ ଲଙ୍କା କଲରା ଗଛ ଏମିତି ସବୁ ଲଗେଇକି ମାନେ ନିଜେ ପନିପରିବା ଲଗେଇକି ଅଳ୍ପ ମା ମାତ୍ରାରେ ଲଗେଇକି ନିଜେ ଖାଇଲେ ସେଟା ମାନେ କଣ ଦେହ ପାଇଁ ହିତକାରକ ହେଇଥାଏ।
ହ ହ
ବାହାରୁ ଯେ ଆପଣ କିଣିକି ଯଦି ଆଣିବେ ତାହେଲେ ବାହାରୁ ଖାଇବାଟା ତ ଜାଣିଛନ୍ତି ମାନେ ବହୁତ
ହୁଁ।
ଆଉ କଣ କଣ ଚାଷ ପାଇଁ କରୁଛନ୍ତି ଧାନ ଚାଷ କର?
ହଁ ଆମର କରନ୍ତି ଧାନ ଚାଷ।
ଏବେ ବି ମାନେ ଯେ ଟ୍ରାକ୍ଟରରେ କରନ୍ତି ଏମତି ହଳ ଲ ହଳ ଦେଇ ଆଚ୍ଛା ଆଚ୍ଛା ନାଇଁ ଆମ ଗାଁରେ ବି ଏଠି ମାନେ ଏବେ ତ ବର୍ଷା ଆରମ୍ଭ ହେଇଗଲାଣି ଏବେ ସବୁ ହଳ କରିକି ତଳି ବୁଣା ଆରମ୍ଭ ହବ ତଳି ବୁଣି ସାରିଲା
ଆମର ତଳି ବୁଣି ସାରିଲେଣି।
ଆଚ୍ଛା ଆଚ୍ଛା ହଁ ତଳି ତ ବୁଣି ସାରିଲେଣି ହେଲାଣି ତଳି ମାନେ ସେଟା ଗୋଟେ କେ ଏତେ ସୁନ୍ଦର ଦିଶେ ମାନେ ଖରା ମାସ ଖରା ପୁରା ପଡିଆ ଟା ପୁରା ମାନେ ଟାଙ୍ଗରା ଭଳିଆ ହେଇ ପଡିଥିବ କିନ୍ତୁ ବର୍ଷା ହେଲେ କଣ କି ତାକୁ ହଳ କରିକି ମାଟି ଉର୍ବର ତଳି ବୁଣିଲା ପରେ ମାନେ ସବୁଜ ହେଇ ବହୁତ ସୁନ୍ଦର ଦେଖାଯାଏ।
ଭଲ ଦେଖା ଯାଏ ହୁଁ।
ତଳି ବୁଣି ତଳି ବୁଣିଲା ପରେ ତାପରେ କେମିତି ତମ ପଟେ କେମିତି ମାନେ ଧାନ ଚାଷ କରନ୍ତି ଆଉ ସେ ତଳି ଟା ହେଲା ପରେ ସେଥିରେ ହିଁ ହେଇଯିବ ନା ଆଉ କଣ କରନ୍ତି।
ଆ ସେଟା ନେଇ ସାରିକି ମାନେ ଏମିତି ମୁଁ ତ କେବେ ଦେଖିନି
ହୁଁ।
ଖାଲି ଦେଖିଛି ଆମର ଏଠି ଧାନ ଚାଷ ହୁଏ ମୁଁ କେବେ ଯାଇନି କ୍ଷେତକୁ।
ଆଚ୍ଛା ଆଚ୍ଛା ନାଇଁ ଆମ ପଟେ କଣ କି ତଳି ହେଲା ବଳେ ତଳି ଟାକୁ ହୁଁ ମାନେ ତାକୁ ଛେକିବେ ସେ ଧାନ ସ ବୁ ଗଳିଥିବ ତାପରେ ତାକୁ ସେ ବିଲ ଟାକୁ ଆଉଥରେ ଚାଷ କରିକି କାଦୁ କରାହବ। ପୁରା କାଦୁ ହେଲା ପରେ ମାଟି କାଦୁ ହେଲା ପରେ ପୁଣି ସେ ତଳି ଟାକୁ ଆଉଥରେ ଲଗା ହବ ତଳି ଲଗା ହେଲା ତାପରେ ଦେଖ ବିଲ ଚାଷ କରିସାରିଲା ପରେ ତାକୁ କାଦୁ କରିକି ପଟା ଦିଆହବ ସମତଳ ହବାକୁ ତାପରେ ମାନେ ବଡ ଯଦି କ୍ଷେତ ହେଇଥିବ ମାନେ ଡାକି ଡାକି ମା ମାନଙ୍କୁ ପାଞ୍ଚ ଛଅ ଘର ସେମାନେ ଆସିବେ ସବୁ ବଡ କ୍ଷେତ ସେଟା ଦିନେ ଲାଗିଯାଉ ଦି ଦିନ ବି ଲାଗିଯାଉ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
ସେଇଟା ସବୁ ଲଗାହେଲେ ଧୀରେ ଧୀରେ ଯାହାକୁ ସେମିତି ହେଇକି ପାଣି ଯେତିକି ଦରକାର ସେତିକି ପାଣି ବର୍ଷା ପାଣି ଧୀରେ ଧୀରେ ହବ। କାହିଁକି ନା ବର୍ଷା ପାଣି ଯଦି ନହେଲେ ବି ଧାନ ଗଛ ନଷ୍ଟ ହେଇଯିବ ଅଧିକା ବର୍ଷା ହେଲେ ବି ଧାନ ଗଛ ନଷ୍ଟ ହେଇଯିବ ପୋକ
ହଁ।
ତାପରେ ଧାନ ଗଛ ଟ ଯେତେବେଳେ ଟିକେ ଟିକେ ବଡ ହୁଏ। ତାପରେ କଣ କି ଛୋଟ ଛୋଟ ଘାସ ଉଠେ ତାପରେ କୀଟନାସକ ପୋକ ଗୁଡାକ ଥାଏ ନା। ସେସବୁ ଯାଆନ୍ତି ଚାଷ ବାସ କଲା ବଳେ ସେ ଘାସ ଗୁଡାକ ସବୁ ସବୁ ଟାଣି ଦିଅନ୍ତି। ପାଖା ପାଖି ପାଞ୍ଚ ଛଅ ମାସ ଲାଗିଯାଏ ନା ଧାନ ଚାଷ
ହୁଁ।
ଏମିତି ହୁଏ ଆଉ ଆଉ ବାକି ଧାନ ଚାଷ ସରିଲା ପରେ ତ ମାନେ ସେ ବିଲରେ ହିଁ ବିଭିନ୍ନ ପ୍ରକାର ଆଉ ପନିପରିବା ବି ଲଗାଯାଏ ମଣ୍ଡା ଆମ ଏମିତିଆ ଗଛ ଟେ ଆମର ଵି ଅଛି। ଆଉ ଆମ୍ବ ଖାଇଲେ ଯାଇଥିଲାନା ନାଇଁ ତମ ଗାଁରେ ଏଥର
ହଁ ବହୁତ ସାରା ହୁଁ ଏ
ଆମ୍ବ ଖାଆନ୍ତିୁ ଆମ୍ବ ଖାଆନ୍ତି।
ମୁଁ ଖାଏ ଆମ୍ବ।
ଆଉ କଣ କଣ ଫଳ ହେଇଛି ପଣସ ଫଣସ।
ପଣସ ହେଇଛି ପିଜୁଳି ହେଇଛି ଖଜୁରୀ ହେଇଛି।
ହୁଁ ହୁଁ। ପଣସ ଖାଲି ଏମିତି ପଣସ ଖାଆନ୍ତି ନା ବରା ଫରା ଏମିତି
ପଣସ ବରା କରାଯାଏ ପଣସ ପିଠା କରାଯାଏ।
ଆଛା ଆଉ କଞ୍ଚା କଣସୁଥିଲେ।
କଞ୍ଚା ପଣସ ରେ ସେଟା କଣ ଗୋଟେ ଡାଲି ଟାଇପ ର କରାଯାଏ।
ହୁଁ ହୁଁ।
ହୁଁ।
ଆଣି କଞ୍ଚା ପଣସ ତରକାରୀ କରନ୍ତି ଆଉ ପାତିଲା ପଣସ ତ ଆମେ ଆଣିଥିଲୁ ଏଥର ଗୋଟେ ପାଚିଲା ପଣସ ସେଟା ମାନେ ଅଧା ଖାଇଦେଲୁ ରଜ ଅଧା ଖାଇଦେଲୁ ଆଉ ଅଧାକୌଣ ବରା ବନେଇ ପାଇଁ କହିଥିଲୁ। ବିଭିନ୍ନ ପ୍ରକାର ଆଇଟମ ତାପରେ ଆମ୍ବରେ ବି କଞ୍ଚା ଆମ୍ବରେ ଆମ୍ବ ମାନେ ଆଚାର କରାଯାଏ ତାପରେ ପାଚିଲା ଆମ୍ବର ଜାଣିଥେ ଚପେତ ଆମ୍ବସରା ସେଗୁଡାକ ଗାଁ ଗହଳିରେ ଅଧିକ। କରା ଯାଏ ନା । ଆମ ବୋଟେ ବି ସେ ସବୁ ମାନେ ବହୁତ ମାତ୍ରାରେ ସେ ସବୁ କରାଯାଏ। ତାପରେ ସେଟା କଣ କି ବର୍ଷ ଗୋଟେ ବର୍ଷ ବି ପାଖା ପାଖି ଯଦି ରହିଯିବ କହିଲେ ବି ସେଇଟା ନଷ୍ଟ। ହବନି ତାକୁ ତେଲ ମସଲା ଏମିତି ଦେଇକି କଞ୍ଚାମ ଆମ୍ବକୁ ଆଚାର କରାଯାଏ ତାପରେ ଭାତ ଖାଇଲା ବେ ବଳେ ଗୋଟେ ଦିଟା ଖାଇବ ସେଇଟା ତାପରେ ଆବୁ ବି କରାଏ ଆମ୍ବୁ କ କ ଆମ୍ବର ସେଟା ଲୁଣ ଦେଇକି ଶୁଖାଯାଏ ସେଟାକୁ ତାପରେ ସେଟା ଖାଆନ୍ତି।
ହୁଁ।
ବହୁତ ବଢିଆ ଲାଗେ। ହଉ ବହୁତ ଖୁସି ଲାଗିଲା ତମ ସହିତ କଥା ହେଇକି ଧନ୍ୟବାଦ।
ଧନ୍ୟବାଦ।